ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ନମସ୍କାର।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ମ୍ୟାମ୍ ନମସ୍କାର।
ହଁ ନମସ୍କାର।
କୋଉଠୁ କହୁଥିଲେ ମ୍ୟାଡ଼ାମ୍ ଆପଣ?
ମୁଁ ଢେଙ୍କାନାଳରୁ କହୁଥିଲି।
ଓହୋ କଣ କରିଚନ୍ତି ଏବେ ଆଇଟମ କଣ କରିଚନ୍ତି ରୋଷେଇ?
ହଁ ରୋଷେଇ ହେଇଚି ଭାତ ହେଇଚି ଡାଲମା ରୁଟି ହେଇଛି।
ଓ ହୋ ଆପଣ କଣ-କଣ ଶିଖି ଏଇ ଯୋଉ ମାନେ ଆଇଁଷ ଉପରେ କଣ- କଣ ଶିଖିଛନ୍ତି?
ମୁଁ ଆଉ ମୁଁ ସେମିତି ଶିଖିଛି କଣ ଘରେ ତ ଏଇ ନର୍ମାଲ ହୁଏ।
ନର୍ମଲ ହୁଏ।
ମାଛ ହେଇଗଲା ଚିକେନ ଆଉ ମଟନ।
ମ୍ୟାରେେଜ୍ କରଛନ୍ତିନା ମ୍ୟାରେଜ୍ କରନ୍ଦନ୍ତି
ହଁ ମ୍ୟାରେଜ।
ହଉ ମାନେ ପୁଅ ଝିଅ ମାନେ କିଛି ନାହିଁ।
ହୁଁ ପୁଅ ଦିଇଟା।
ଓହୋ।
ହୁଁ।
ଆଉ ସାର୍ କଣ ଜବ୍ କରନ୍ତି।
ନାଇଁ ମ ମ ନିଜର ଗାଡ଼ି ସେ ଚଲଣି। ଇକ ହଉଛି ବହୁତ।
ଇକ ହଉଛି।
ହ୍ୟାଲୋ।
ସୁବିଲା ଠିକ ସେ
ହଁ ଏବେ ଶୁଣାଉଛି ଆପଣ କଣ କରୁଛନ୍ତି।
ମୁଁ ଏବେ ଖାଇକି ଜଷ୍ଟ ଆମର ଗୋଟେ ମଣ୍ଡପ ଅଛି ମୁଁ ସେଇଠି ବସିଛି।
ଆଚ୍ଛା କରେଣ୍ଡ ନାହିଁ କି।
କରେଣ୍ଟ୍ ଅଛି, ମୁଁ ପଳେଇ ଆସିଛି ବାହାରକୁ ଏବେ, ଟିକେ ବାହାରେ ପବନ ଦଉଛି। ଟିକେ ବୁଲ୍ ବୁଲତେ ଭଲ ଲାଗୁଛି ଆଉ।
କଣ ଖାଇଲେ?
ମୁଁ ଭାତ ଖାଇଥିଲି ଆଉ ଆଉ ହଉଛି ଡାଲମା, ଆଳୁ ଭର୍ତ୍ତା, ଆଉ ଗୋଟେ କଲରା ଆଳୁ ଚିପ୍ସ। ଏତିକି।
ଆଚ୍ଛା ରାତିରେ କଲରା ଖାଆନ୍ତି ଆପଣ?
ହଁ ରାତିରେ ମୁଁ ଖାଇଦିଏ, ଥିଲା ଅଳ୍ପ ଦିଟା ମୁଁ ଖାଇଦେଲି ଆଉ।
ଉଁ ହୁଁ, ପସନ୍ଦ ଆପଣଙ୍କୁ କଲରା?
ବହୁତ ପସନ୍ଦ।
ଭଜା କି ଖାଲି ଚିପ୍ସ ପସନ୍ଦ?
ଖାଲି ଚିପ୍ସ ପସନ୍ଦ।
ଆଉ ତାହେଲେ ଆପଣ କଲରାକୁ ଭଲ ପାଆନ୍ତିନି? ହୁଁ-ହୁଁ, କାହିଁକି ନା ଖାଲି ଚିପ୍ସ ତ କହିଲେ ଭଲ ଲାଗିବନି ନା। କଲରାକୁ ମୁଁ ଭଲ ପାଏ, କଲରା ମୁଁ ସିଝେଇକି ବି ଖାଇଦିଏ।
ଓହୋଃ।
ହୁଁ କଲରା ଭଜା ହେଲେ ମୁଁ ଖାଏ କିନ୍ତୁ ଚିପ୍ସ କି ମୁଁ ଭଲ ପାଏନି। ହୁଁ ଚିପ୍ସ୍ ରେ କଣ ତାର ତ ପିତା ଅଂଶ ଚାଲିଯାଏ ବାସ୍। ଆଉ ମୁଡ ମୁଡ ଟାଇପ୍ ର ଲାଗେ ଟେଷ୍ଟ ଆସେ ସେଇଟା। ସେଇ ତ ସେଥିରେ ପିତା ଅଂସ ରହେନି ନା ସେଥିପାଇଁ ଭଲ ଲାଗେ।
ଓହୋ ଆପଣ ସିଝେଇକି ଖାଇଦିଅନ୍ତି କଲରା?
ହଁ ମୋତେ ଭଲ ଲାଗେ କଲରା ଟା ସିଝେଇକି ମତଲବ ଏମିତି କି ସିଝେଇକି ମୁଁ ଖାଇଦିଏନି। ମୋ ତ ଭଲ ଲାଗେ ସିଝେଇ ଥିଲେ ବି ମୁଁ ଗୋଟେ ପିସ୍ କି ଦି ପିସ୍ ଖାଇଦେବି। ଯୋଉ ଟାକି ମସଲା ଦେଇକି ଭଜା ହୁଏ। ତାକୁ ପ୍ରଥମେ ସିଝାନ୍ତି ନା ତ ମୁଁ ଯେତେବେଳେ ସିଝେଇ ଥାଏ ଗୋଟେ ପିସ୍ ଦି ଖାଇ ଦିଏ। ମୋତେ ଭଲ ଲାଗେ।
ଆପଣ ମାନେ ଏଇଟା ଆପଣଙ୍କର ପର୍ସନାଲ୍ ଫୋନ୍ ନା ମାନେ ଧରନ୍ତି ସବୁ ଫ୍ୟାମିଲି?
ଏ ନାଇଁ ପର୍ସନାଲ୍।
ଓହୋ।
ନା ଫେମିଲି ଆମର ସମସ୍ତଙ୍କର ପର୍ସନାଲ୍ ମୋବାଇଲ୍ ଅଛି।
ଅଛନ୍ତି ମାନେ କେତେ ଜଣ ମେମ୍ବର୍ସ?
ଆମର ମେମ୍ବର୍ ଛଅ ଜଣ ଅ, କିନ୍ତୁ ଉଁ, ପୁଅ ଦିଟା, ସ୍ଵାମୀ, ମୁଁ, ଶାଶୁ ଶଶୁର।
ଓ ହୋ।
ହୁଁ।
ଆପଣ ମାନେ ଶଶୁର ଘରଟା କୋଉଠି କହିପାରିବେ?
ହଁ ମୁଁ କହିବି ରୋଷେଇ କିଏ କରନ୍ତି ମୋତେ କୁହନ୍ତୁ ଘରେ?
ରୋଷେଇ ମାମା କରନ୍ତି ଘରେ କେତେବେଳେ କେମିତି ଆଈ କରିଦିଅନ୍ତି।
ଆଚ୍ଛା ଆଈ ବୋଲି ବୁଢୀ ମାମା ବୁଢୀ ମା କୁ ଆଈ ଡାକନ୍ତି କି ଆଚ୍ଛା ଆପଣ ଆଈ ଡାକନ୍ତି କଣ ପାଇଁ?
ଦେଖନ୍ତି କଣ ପାଇଁ? ଆଈ ମାନେ ମୁଁ ଡାକିଦିଏ ଆମ ଆମର ଏପଟେ ଅଛି ଆଈ ଡାକିବାଟା ତ।
ଆଚ୍ଛା କୋଉ ପଟେ କି ଆପଣଙ୍କ ଘର?
ଆମ ଘର ଏପଟେ ବା ଆପଣ ଆନ୍ଦପୁର ଶୁଣିୁଥିବେ?
ହଁ ହଁ ଶୁଣିଛି।
ଆନ୍ଦପୁର ପାଖରେ ଆଉ।
ଆଚ୍ଛା, ହୁଁ। ଆଉ ପଢାପଢି ସରିଲାଣି, ପଢା ପଢି ସରିଲାଣି?
ପଢାପଢି ସରିଯାଇଛି ଏ ମାନେ ପଢୁଚି ଏବେ।
ଆଚ୍ଛା ମୁଁ ସଖାଳେ ଚା ପିଏ, ଗାଧେଇକି ଠାକୁର ପୂଜା ସାରିକି ଚା ପିଏ। ତାପରେ ରୋଷେଇ ସରିଲା ପରେ ସମସ୍ତେ ଖାଇ ଖାଇସାରିଲା ପରେ ମୁଁ ଖାଏ। ପୁଅ, ବଡ ପୁଅ ସ୍କୁଲ୍ ଯାଏ। ସାନ ପୁଅ କୁ ଖୋଇଦିଏ। ଶାଶୁ ଖାଆନ୍ତି। ଶାଶ ସେ ଫାଇଭ୍।
ଖାଇ
ହୁଁ। ଶାଶୁ ଖାଆନ୍ତି ସମସ୍ତେ ଖାଇସାରିଲା ପରେ ସାନ ପୁଅକୁ ଶୋଇ ଦେଇ ସାରିଲା ପରେ ମୁଁ ଖାଏ। ପୁଅ ହଇରାଣ କରେ ଖାଇବା ପାଇଁ।
ହଁ ଛୋଟ ଛୁଆ ଯାହା ହେଲେ ବି।
ହୁଁ, ସେ ହଇରାଣ କରେ ଖାଇବା ପାଇଁ ଦିଏନି। ତ ତା କୁ ଶୋଇ ସାରିଲା ପରେ ତାପରେ ବି ସେ କାହା ପାଖରେ ରହେନି। କେବଳ ଆସ ମୁଁ ଯଦି ଖାଇବା ପାଇଁ ବସିବି ସେ ଆସିକି ମୋ କୋଳରେ ବସିବ ତଳେ ବସିବନି। ତ ମୁଁ ଖାଇବା ପାଇଁ ହଇରାଣ ହୁଏନା। ସେଥିପାଇଁ ତାକୁ ଶୁଏଇଦି ଫାଷ୍ଟ, ତାପରେ ମୁଁ ଖାଏ ଗୋଟେ ଟାଇମ୍ ତ ମୋର ଖାଇବା। ତାପରେ ଚାଟାବେଳୁ ଚା ପିଏ ସନ୍ଧ୍ୟାବେଳୁ ଚା ପିଏ ଆ ଦିନକୁ ତିନି ଚାରି ଥର ମୁଁ ପିଇଦିଏ।
ଚାହା ଟା ଆପଣଙ୍କର ତାହେ ମାନେ ଭାତ ଯାହା ଚା ସେୟା।
ନାଇଁ ଭାତ ତ ମୁଁ ଦି ଟାଇମ ଖାଏ ଆଉ ଅନ୍ୟାନ୍ୟ ଜିନିଷ କିଛି ଖାଇବା ପାଇଁ ମତେ ଭଲ ଲାଗେନି। ଆଉ ଆପଣ ତ ଜାଣିଥିବେ ଅଷ୍ଟମୀରେ ଯୋଉ ଫାଷ୍ଟ ଫୁଡୁ ଉପରେ ମୋତେ ସେମିତି ବାହାର ଜିନିଷ କିଛି ଖାଇବାକୁ ଭଲ ଲାଗେନି ଯଦି ଘରେ ମୁଁ ନର୍ମାଲି ବରା ବନେଇଥାଏ ତାକୁ ଖାଏ ନହେଲେ ଯୋଉ ପାମ୍ପଡ ଖାଏ। ନଚେତ୍ ମତେ ସେମିତି ବାହାରେ ମତେ କଣ କହିଲେ ମୁଁ ଉଁ ଖାସ କରିକି ତ ଯଦି ଅତି ଅର୍ଜେଣ୍ଟ ଥିବ ତ ଯଦି ବାହାରକୁ କୁଆଡେ ଯାଇଥିବି ନିହାତ ଖାଇବାକୁ ପଡିବ ନା ତ ସେତେବେଳେ ବି ଖାଇନିଏ ତାପରେ ବି ମୁଁ ଖାଇ ଖପାରେନି କଣ ପାଇଁ କେୟାଣୀ ମତେ ଘୃଣା ଲାଗେ ମୁଁ କେବେ ବି ଖାଇପାରେନି। ଆଉ ଯିଏ ବନାଏ ମତେ ଭଲ ଲାଗେନି।
ଓହୋ ଆପଣ କିଛି ମାନେ ଏଇ ଯୋଉ ମାନେ ପନିର କି ଛତୁ କିଛି ବନେଇ ଶିଖଛନ୍ତି ସେ ଦିସ?
ହୁଁ ବନେଇ ଜାଣିଚି ଛତୁ ତ ଏମିତି ନର୍ମାଲ ତେଲରେ ଭାଜିଲେ ମତେ ଭଲ ଲାଗେ ମସଲା। ଆଇଟମ୍ କଲେ ମସଲା ଆଇଟମ୍ ମୋତେ କୌଣସି ଜିନିଷ ଭଲ ଲାଗେନି ଖାଇବା ପାଇଁ।
ମୁଁ ଗୋଟେ ମ୍ୟାମ ଶୁଣିଥିଲି ମୁଁ ମାନେ ଏଇ ଯୋଉ ସୋରିଷ ବାଟଣ ଦେଇକି ଯାହା କରନ୍ତି।
ଛତୁଟା।
ହଁ।
ହୁଁ ଭଲ ଲାଗେ ତ ସେଇଟା ମୁଁ କରିଥିଲି।
ସେ ଆଇଟମ ଟା ଟିକେ ମାନେ କହିବେ କି ମୋତେ?
ଉଁ ଆପଣ କେବେ କରିନାହାନ୍ତି କି ଘରେ ଖାଇନାହାନ୍ତି ଏମିତି?
ନା ମୋର ତ ଏଜ କମ ସେ- ଥିପାଇଁ
ଆଚ୍ଛା ତ ଏଜ କାମରେ ମା ତ ବନେଇ ପାରିବେ ନା ଘରେ?
ମା ତ ମାନେ ବନେଇ ନାହାନ୍ତି ବୋଲି ପଚାରୁଛି?
ଆଚ୍ଛା କିନ୍ତୁ ଖାଇଛନ୍ତି କୋଉଠି ଭଲ ଲାଗିଛି?
ହଁ ବହୁତ ବଡରେ ଆଉ ଗୋଟେ ହୋଟେଲକୁ ଯାଇଥିଲି ସେଠି
ଆଚ୍ଛା। ଆ ଠିକ ଅଛି ଆପଣ ହୋଟେଲରେ ତ ଖାଇଛନ୍ତି ଛତୁ ଆଇଟମ ଟା ସୋରିଷରେ ମ ମଟନଟା ଖାଇଛନ୍ତି ସରିଷରେ?
ନା ମଟନ କେବେ ମୁଁ ସୋରିଷରେ ଖାଇନି ଆପଣଙ୍କ ଆଡେ ମଟନ୍ ସୋରିଷରରେ ମାନେ ଖାଆନ୍ତି କି?
ଘରେ ଆମେ କରିନୁ କେବେ ହୋଟେଲରେ ବାଉଁଶ ଅ ନାଇ ପୋଡା ହେଇଥିଲା ସେଇଟା ସୋରିଷ ଦିଆ ହେଇକିନା ମତଲବ୍ ଯେମିତି ମାଛ ପୋଡା ଗୋଟେ ହୁଏ ପତ୍ର ପୋଡା ସେଟା ପତ୍ର ପୋଡା ହୁଏ କି କୋଉଥିରେ ହେଇଥିଲା ମୁଁ ଜାଣିନି ବଟ ମୁଁ ନିଜେ ବି କରିନି ମୁଁ ପ୍ରଥମ ଥର ଜାଣିଲି ମୁଁ ବି ଥରେ ଖାଇଛି ବହୁତ ଟେଷ୍ଟ ହେଇ ଥିଲା ମୁଁ ବି କେବେ ଜାଣି ନଥିଲି କି ମଟନ ବି ହୁଏ ସୋରିଷ ଦେଇକି।
ମୁଁ ବି ଫାଷ୍ଟ ଟାଇମ ଆପଣଙ୍କଠୁ ଶୁଣୁଛି।
ସେଇତ ମୁଁ ତ ସେଦିନ ଫାଷ୍ଟ ଟାଇମ୍ ଖାଇଲି ମୋ ହଜବେଣ୍ଡଙ୍କୁ ବି ପଚାରିଲି ଏଗୁଡା ବି ସୋରିଷ ଦେଇକି ହୁଏ ବୋଲି ମୁଁ ଜାଣିଲି।
ଓହୋ।
କିନ୍ତୁ ଛତୁ ଆଇଟମ ଟା ଆମେ- ତି ନର୍ମାଲ ଜିରା ଆଉ ଅଳ୍ପ ସୋରିଷ ଦିଆହବ। ସୋରିଷ ବୋଲି ବେଶୀ ଦେଇଯିବନି ଜିରା ର ଭାଗ ଯେତିକି ଆପଣ ଦେବେ ସେତିକି ସୋରିଷ ଦେବେ ତାଠୁ ଅଧିକ ଦେବେନି। କମ୍ ଦେଲେ ବରଂ ଚଳିବ ଖାଲି ବାସ୍ନା ପାଇଁ। କିନ୍ତୁ ଅଧିକ ଦେଲେ ସେଟା ପିତା ହେଇଯିବ ହୁଁ ଜିରା ଯେ ସେତିକି ସୋରିଷ ସେତିକି କଞ୍ଚା ଲଙ୍କା ଆପଣଙ୍କ ହିସାବରେ ଆପଣ ଗ୍ରାଇଣ୍ଡିଙ୍ଗ କରିପାରିବେ ନଚେତ ଆପଣ ଯଦି ଲଙ୍କା ଗୁଣ୍ଡ ପକେଇ ପାରିବେ। ଆଉ ତା ସହିତ ରସୁଣ ଅଳ୍ପ ପିଆଜ ଅଦା ବାସ୍ ଏତିକି। ଅଦା ବି ବହୁତ କମ ପଡିବ ଯେହେତୁ ସୋରିଷ ପଡୁଛି ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କଲା ପରେ ଛତକୁ ତେଲରେ ଭାଜି ଦେଇଥିବେ ତାପରେ ଆକୁ ମସଲା କସିକିନା ଛତକୁ ପକେଇବେ ଆଉ ପୁରା ଶୁଖିଲା କରିବେ। ଆଉ ସେଥିରେ ଗ୍ରେଭି ହେଲେ ବି ଭଲ ଲାଗିବନି ପୁରା ଶୁଖିଲା ହବ
ଓହୋ
ଏମିତି ଟମାଟୋ ପିଉରି କରିକି ପକେଇ ପାରିବେ ଆପଣଙ୍କ ହିସାବରେ ନଚେତ
ହୁଁ ଆପଣଙ୍କ କତୁରୁ ଫାଷ୍ଟ ଟାଇମ୍ ଆଇଟମଟା ଶୁଣିଲି
ହଁ ମୁଁ ତ ଏଟା କରିଥିଲି ଥରେ ଘରେ ଆଉ ଥରେ କରିଥିଲି କି କଞ୍ଚା ଛତୁରେ ମସଲା ସେମିତି ହାଲକା ସୋରିଷ ଯେମିତି ମସଲା ଯେତିକି କହିଲି ସେତିକି ପଡିବ ଆଉ ଅଳ୍ପ ଛ ତୁ ପକେଇବେ କଞ୍ଚା ଛତୁରେ ଆପଣ ତାକୁ ଗୋଳେଇ ଦେବେ ଆଉ ପତ୍ର ସହିତ ନିଆଁରେ ପୋଡିବେ ଲୁଣ ହଳଦୀ ଦେଇକି ଆଉ ଲଙ୍କାୁଗୁଣ୍ଡ ବି ପଡିବ ବହୁତ ଟେଷ୍ଟ ଲାଗେ। ଯେମିତି କିି ମାଛ ପତ୍ର ପୁଡା ହୁଏ ସେମିତି ଛତୁ ପତ୍ର ପୁଡା ହୁଏ।
ଓହୋ ସେଇଟା ଗୋଟେ ଛତୁର ଗୋଟେ ପୋ ପୋଡା କରନ୍ତି ଆଉ
ହୁଁ ହୁଁ ଯେମିତି ମାଛକୁ ଗୋଳେଇକି ଆପଣ ମସଲା ସହିତ କରନ୍ତି ସେମିତି ଛତୁରେ ବି ବି କରନ୍ତି ବହୁତ ଟେଷ୍ଟ ଲାଗେ ମତେ ତ ଏଇ ଆମିଷ ଉପରେ ଚିକେନ ଭଲ ଲାଗେନି ଅଣ୍ଡା ତ ମୁଁ ଖାଉନି ମୁଁ ଏଇ ଛତୁ ଫତୁ ଭାଜିକି ଖାଏ ଆଉ ପନିର ଟା ବନେଇ ଦିଏ ବଟ ଏ ଏତେ ଭଲ ବି ହୁଏନି କିନ୍ତୁ ବନେଇଦିଏ ଖାଇ ହୁଏ ଆଉ ସେଟା ଯେହେତୁ ରେଗୁଲାର ହୁଏନି କେବେ କେବେ ହୁଏ ମାନେ ଏବେ ଶ୍ରାବଣ ମାସ ଆସିଗଲା ଆମେ ଆମିଷ ଖାଇବୁନି ସେଇଟା ନିହାତି ଥରେ ଦିଥର ହବ ହୁଁ ହୁଁ ନିହାତି ଥରେଇଥର ହବ ପନିର ଛତୁ ଏଇ ସମୟରେ ଆମର ହୁଏ ନଚେତ ପନିର କେହି ଖାଇବା ପାଇଁ ସେମିତି ଘରେ ଭଲ ପାଆନ୍ତିନି ଆଉ ମୁଁ ଏକୁଟିଆ ଭଲ ପାଇଲେ କରିବା କାଏ ଏକୁଟିଆ ପାଇଁ କିଛି କରିବା ପାଇଁ ଇଚ୍ଛା ହବନି ନା।
ଓଉ
ଟିଙ୍ଗା
ଆପଣ ମାନେ ସେପଟେ ଆପଣଙ୍କ ଘରଟା ଯୋଉପଟେ କହିଲେ କଣ ତ ଘରଟା କହିଲେ
ଢେଙ୍କାନାଳ
ଢେଙ୍କାନାଳ ମାନେ ସେପଟେ କିଛି ବୁଲାବୁଲି କରିବା ପାଇଁ ଜାଗା କିଛି
ଅଛି।
ସେ ଜାଗା କଣ କହିପାରିବେ ଭଲ ଭଲ ଜାଗା ବୁଲାବୁଲି କରିତେ ଆଜ୍ଞା ଆଉ ଥରେ କଲ୍ କର
ଠିକ ଅଛି